ହାଲୋ, ପଚାରିଥିଲୁ ମତେ?
କଣ କରୁଚୁ?
କଣ କରୁଛି ବସିଛି ଆଉ, ତୁ କଣ କରୁଛୁ?
ମୁଁ ବି ଏଇ ବସିଛି, ଖାଇଲୁ କଣ?
ଖାଇଲି ପା ଆମର ହେଇଥିଲା ଆଜି କଣ? କହିଲୁ ଭେଜ୍ ବିରିୟାନୀ ଆଉ ମାନେ ଭେଜ୍ ବିରିୟାନୀ ମାନେ ସାଧା ବିରିୟାନୀ। ଆଉ ହେଲା ସାଧା ବିରିୟାନୀ ସହିତ ସେ ଯୋଉ ଦହି ଝୋଳଟା କଣ କହିଲୁ? କଚୁମ୍ବର ନା କଣ ଗୋଟେ କୁହନ୍ତି ସେଇଟା ହେଇଥିଲା, ଆଉ ରାଇତା କୁହନ୍ତି କି ହଁ ସେଇ ରାଇତା ହେଇଥିଲା, ଆଉ ହେଇଥିଲା ଗୋ ଟେ ଆମ୍ବ ଆଚାର, ଆଉ ଆଉ ଗୋ ଟେ କଣ କହିଲୁ ଖାଇଲି ଆଇସ୍କ୍ରିମ୍ ଗୋଟେ ଗୋଟେ ମିଳିଥିଲା ମତେ ଖାଇବା ପାଇଁ ଆଉ ବି ଗୋଟେ ଗୋଟେ ରସଗୋଲା ଗୋଟେ ଗୋଟେ ଗୋଲାପଜାମୁନ୍।
ବାପ୍ ରେ ଏତେ ସାରା ଜିନିଷ ଖାଇଛୁ। ବଢ଼ିଆ ଆଉ। ମୁଁ କିଛି ନାଇଁ ମୁଁ ମ୍ୟାଗି ଖାଇଥିଲି। ସେଟାବି ଏତେ ଖାସ୍ ଲାଗୁନଥିଲା।
କୋଉଠୁ ମାଗିକି ଖାଇଥିଲୁ? କାହା ପାଖରୁ ମାଗିଥିଲୁ?
ଶୁଁ ବଢିଆ ମଜାକ୍ କର୍ ଛୁ ଆଉ, ଏଇ ମୁଁ ଖାଇଥିଲି ଯାହା ମୁଁ ଏଥି
କାହା ପାଖରୁ ଖାଇଥିଲୁ କଣ?
ମାଗିକି ଏଇ ଗାଁରୁ ଖାଇ ଦେଇଥିଲି ଆଉ। ଏତେ ବି ସେଟା ଖାସ୍ ଲାଗୁନଥିଲା, ସେ ମାଗିକି ଯୋଉ ଖାଇଲି ଏତେ ବି ସେଟା ଖାସ୍ ଲାଗୁନଥିଲା।
ଆଚ୍ଛା ଆଚ୍ଛା, ଆଉ କେମିତି କଣ ବନା ହେଇଥିଲା କି ଭଲ ଲାଗୁନଥିଲା?
ଭଲ ଲାଗୁନଥିଲା ଆ ମତେ ରସୁଣଟା ଭଲ ଲାଗେନା ସେଥିରେ ରସୁଣ ପଡିଥିଲା। ସେଥିପାଇଁ ମତେ ବେଶୀ ଟିକେ ଭଲ ଲାଗିଲାନି ଆଉ, ହଁ ଆଉ ଆଜି ତ ଦିନ ସାରାର ପ୍ଲାନ୍ କଣ? ହଁ ପିଆଜ ବି ପକେଇଥିଲେ।
ହୁଁ
ହୁଁ କିନ୍ତୁ ରସୁଣ ପଡିଥିଲା ବୋଲି ଭଲ ଲାଗିଲାନି।
ନା ନା ମତେ ରସୁଣ ଭାରି ପସନ୍ଦ, ମ୍ୟାଗିରେ ଏ ରସୁଣ, କଞ୍ଚାଲଙ୍କା ଆଉ ଧଣିଆ ପତ୍ର ଟିକେ ପଡ଼ିଗଲେ ମଜା ଆସିଯିବ ସେ ମ୍ୟାଗିଟା। ମ୍ୟାଗି, ଇପି ନୁହଁ ଇପି ବେକାର ଲାଗେ, ମା ମ୍ୟାଗିଟା ଖାଇବୁ ଠିକ୍ କଣ କହିଲୁ ଧଣିଆ ମୁଁ ଗୋଟେ ବଢ଼ିଆ ଷ୍ଟାଇଲରେ ଚିଲ୍ଲି ଗାର୍ଲିକ ମ୍ୟାଗି କରେ ହେଲା। ସେଇ ଚିଲ୍ଲି ଗାର୍ଲିକ ମ୍ୟାଗିଟା ଖାଇବୁ କଣ କରିବୁ କହିଲୁ ଯୋଉ ଅ ସ୍ କଣ ସେଟା କହିଲୁ ରସୁଣ? କଞ୍ଚା ଲଙ୍କା ଆଉ ଧଣିଆ ପତ୍ର ଆଉ ହେଲା ମ୍ୟାଗିରୁ ଯୋଉ ମସଲାଟା ବାହାରେ ତାକୁ ପକେଇକି ଛେଚିଦବୁ। ମାନେ ଗ୍ରାଇଣ୍ଡିଂ ଫ୍ରାଇଣ୍ଡିଂ ଛେଚିବୁ ଯେମିତି ସେ ଗୋଟେ ପେଷ୍ଟ ହେଇଯିବ ହେଲା ସେଇଟାକୁ। କଢେଇରେ ଟିକେ ତେଲ ଦେଇଦବୁ ଦେଇେଇକି ସେଇ ପେଷ୍ଟ ଟାକୁ କମ୍ପ୍ଲିଟ୍ଲି ପକେଇବୁ ପକେଇ ଦେଇ ସାରିଲା ପରେ। ତା ପରେ ସେଟା ଆଉ ଟିକେ କଷି ହେଇ ଆସିବ ତା ଧିଏରେ ଟିକେ ପାଣି ଦେଇଦବୁ ପାଣି ଦେଇକି ମ୍ୟାଗି ଟାକୁ ପକେଇଦବୁ। ପକେଇ ଦେଇକି ମ୍ୟାଗି ଟା ସିଝିବ ହେଇଗଲା ଆଉ ସିଏ ଖାଇବୁ ଯୋଉ ଟେଷ୍ଟି ତୁ ପୁରା ଆଙ୍ଗୁଳି ଚାଟିକି ଖାଇବୁ ଏତେ ଟେଷ୍ଟି।
ଠିକ୍ ଅଛି ଏଥର ମୁଁ ବନେଇଲା ବେଳେ ସେଇଟା ବନେଇବି ଆଉ।
ହୁଁ ହୁଁ ସେଇଟା ବନେଇକି ଖାଇବୁ ମତେ କହିବୁ କେମିତି ଲାଗିଲା ହେଲା ଆଉ ଆଜି କଣ ରଜ। ରଜରେ ସବୁ କଣ କଲୁ କାହିଁ କିଛି କହିଲୁନି ତ ମତେ।
ରଜ ତ ସରିଲା ଆଗ ଭଳିଆ ରଜ ଆଉ ଲାଗୁନି କଣ ସେଇ। ଆଉ ଖାଲି ନିଜେ ନିଜେ ଯାଆ। ନିଜେ ନିଜେ ଯା ଫଟୋ ଫଟୋ ଉଠେଇବୁ ନହେଲେ ଆଉ କିଛି ନାହିଁ ଆଗୁ ରୁ ଯୋଉ ଯାଇଁ କି ମିଶିକି ଅ ଗାଁ ଗାଁ ରେ ମିଶିକି ଯୋଉ ଖାଆନ୍ତି ଯାଇକି ଭୋଜି। ଡାକନ୍ତି ଘରେ ଘରେ ସେ ସବୁ କଣ ଆଉ ଅଛି ସେ ସବୁ ନାହିଁ ଆଉ ଖାଲି। କିଛି ନାହିଁ ବାସ୍। ଆ ଖାଲି ଆମ ଘରେ ଗୋଟେ ଦୋଳି ଲଗେଇ ଦେଇଥିଲି। ବାସ ସେଇଟାରେ ଖାଲି ଯା ଖେଳିଲି ନିଜେ ନିଜେ ହଁ। ଏଥର ରଙ୍ଗ ବି ଲଗେଇ ନଥିଲି ମୁଁ ନା ନା ଘରେ ଲଗେଇ ଦେଇଥିଲେ ବାପା ଲଗେଇ ଦେଇଥିଲେ। ହଁ ମଜା ବି ଲାଗୁନଥିଲା କଣ କରିବୁ ବସିକି ବୋର୍ ହିଁ ହଉଥିଲି। ହଁ ବାସ ଏଇଭଳିଆ ରଜ ଗଲା। ତୋ ରଜ କେମିତି କଟିଲା?
ମୋ ରଜ ବା ତାସ ଖେଳି ଖେଳି କଟିଲା। ଏତେ ତାସ ଖେଳିଛି ଯେ ଦିନ ରାତି ଚବିଶ ଘଣ୍ଟା ଖାଲି ତାସ ଖେଳିଲି। ମାମୁଁ ଖେଳି ଖେଳି ଖେଳିଲି।
ତୁ ବି ତାସ ଖେଳ ଶିଖିଗଲୁ। ତାସ ରେ କୋଉ ଖେଳଟା ଖେଳିଲ?
କେ ଜାଣି ସବୁ ତ କଣ ତାକୁ ରଙ୍ଗ ଖେଳ କହୁଥିଲେ ସେଇଟା ବୋଧେ ରଙ୍ଗ ଖେଳ ଖେଳୁ ଥିଲେ ମୁଁ ଶିଖିନଥିଲି। ମତେ ଗୋଟେ ସେ ଘର ପାଖରେ ଗୋଟେ ପିଲା ଟେ ମତେ ଶିଖେଇ ଦେଲା ଶିଖେଇ ଦେଲା ତ ମତେ ଭାରି ମ ମଜା ଲାଗିଲା ଆଉ ମୁଁ ଦିନ ରାତି ଚବିଶ ଘଣ୍ଟା ଖାଲି ତାସ ଖେଳିଲି ଆଉ। କଣ ଆଉ ତାପରେ ଝୁଲି
ଚି ଅଧା ଅଧା ଶିଖିଛି ଆଉ।
ଅଧା ଅଧା ମୋତେ ବା ଗୋଟେ କିଏ କହୁଥିଲା ତୁ କାଳେ ପ୍ରୋ ପୁରା ବାଘୁଣୀ।
ଅ ନା ନା କିଏ କଣ କହନ୍ତି ହଁ ମୁଁ ଶିଖିଛି ସେମିତି ଆଉ ଏତେ ବି ଭଲ ନୁହଁ। ତ ଖେଳି ଶିଖିଛି ଆଉ।
ମତେ କିନ୍ତୁ ସେଇ ଯୋଉ ପିଲା ଟା ଯିଏ। କରୁଥିଲା ସେ ମତେ କହିଲା କହିଲା ଆଉ ସେ ଯୋଉ ପିଲାଟା ସେ ଯୋଉ ଝିଅ ଟା ନୁହଁ ନା ସିଏ ହେଲା।
ଖାଉ।
ହଁ ହଁ କହିଲା କହିଲା ସେ ଝିଅଟା ବାଘୁଣୀ ତାକୁ କେହି ହରେଇ ପାରିବେନି ତାସ୍ ଖେଳରେ ସିଏ। ଏତେ ବଢ଼ିଆ ତାସ୍ ଖେଳେ ଯେ ମାନେ।
ଆଉ ମୁଁ ଯଦି ବାଘୁଣୀ ହେଇଥାନ୍ତି ମତେ ତ ନେଇକି ରଖିଥାନ୍ତେ ଏଠି ଚିଡ଼ିଆ ଖାନାରେ।
ନା ନା ତାସ୍ ଖେଳରେ ବାଘୁଣୀ ତାସ୍ ଖେଳରେ ବାଘୁଣୀ ମାନେ ହଉଛି ଝିଣିଦବୁ ହରେଇ ଦବୁନି କାହାକୁ ହରେଇବା ପାଇଁ ଝିଣି ଝାଣି ଦବୁ। ସମସ୍ତିଙ୍କୁ ସେଇଟା ହଉଛି ବାଘୁଣୀ।
ସିଏ କଣ ଆଉ ଆଉ ସବୁ ଭଲ।
ହଁ ଭଲ ତ ତମର ସବୁ କଣ ଖବର ଖାଲି କୁହ ଆଉ କଣ? ଆଉ ଯୋଉ ସେଇ ଯୋଉ ଚୁଡ଼ିଦାର୍ ଟା କରୁନଥିଲି ନା। ସେଇ ଜୋଉ ଯୁଡ୍ଦାର୍ ସେ ଚୁର୍ଦାର୍ କରନଥିଲ ନା ସେ ଚୁର୍ଦାର୍ କେମିତି ବନଉ? କୋଉଠୁ ଆଣିଥିଲୁ ଏତେ ସୁନ୍ଦର୍ ଦେଖା ହୋଉଥିଲା ସେ ଚୂଡ୍ଦାର୍ ଟାଜେ ମତେ ବହୁତ୍ ସୁନ୍ଦର୍ ଲାଗୁଥିଲା। ସେଉ କଲର୍ ଟା ସେ ଯୋଉ କଣ କହିଲୁ ଅରେଞ୍ଜ୍ ଅରେଞ୍ଜ୍ ପିଚ୍ ପିଚ୍ କଲର୍ ଟା ଏତେ ସୁନ୍ଦର୍ ଲାଗୁଥିଲା ଯେ।
ହଁ ସେଇ ରଙ୍ଗଟା ଆକ୍ଚୁଲି ସେଠାରେ ଦିଟା ରଙ୍ଗ ଥିଲା ବୁଝିଲୁ। ଆ ଗୋଟେ ସବୁଜ ରଙ୍ଗ ଆଉ ସେଇ ଯୋଉ ପିଚ୍ କଲର୍ ଟା ଥିଲାହେଲା। ତ ମୁଁ କଇଲି କୋଉଟା ମାନିବ କୋଉଟା ମାନିବ ମୁ ଯେତେବେଳେ ମୋ ଦିଦି କୁ ପଚାଲି। ଦିଦି ମତେ କହିଲା ପିଚ୍ କଲର୍ ଟା ନେ।
ଯାହା ହୋଉ ତୋ ଦିଦିର ପସନ୍ଦ୍ ଏତେ ଭଲ ଆଉ କଣ। ଏତେ ଭଲ ପସନ୍ଦ୍ ମତେ ଟିକେ ସେଇ ଡ୍ରେସ୍ ର ଫ ଟ ପଠେଇବୁ ତ ମୁଁ ଗୋଟେ ଆଣିବି ଭାବୁଚି। ତ ମୁଁ ଗୋଟେ ଭାବୁଚି ଆ ଯୋଉ ନାଲି ଆଉ ନୀଳ କଲର୍ ର ଆଣିବି।
ହଁ ସେଇଟା ତ ତତେ ବଢ଼ିଆ ମାନିବ। ସେଇଟା ତତେ ମ ପୁରା ବଢ଼ିଆ ପୁରା ମାନେ ବଢ଼ିଆ ଲାଗିବ ତତେ। ସେଇଟା ଆଣିକି ପିନ୍ଧି ଆଉ ତା ସହିତ କଣ କହିଲୁ ନେଇଆସିବୁ କଳା ରଙ୍ଗର ଚୁଡ଼ି ବୁଝିଲୁ। ବଢ଼ିଆ ଲାଗିବ ଏପଟ ପୁରା ଏପଟ ପୁରା ବାର ପଟ ସେପଟେ ବାରପଟ।
ବାସ୍ ବାସ୍ ହେଲା ଆଉ କଣ। ଆଉ ତତେ ଯେମିତି ମାନୁଥିଲା ସେମତି ମତେ ମାନିବ ଆଉ। ହୁଁ ହୁଁ ନାଇଁ ତତେ ବି ଯେମିତି ମାନୁଥିଲା ମତେ ବି ସେମିତି ମାନିବ ଆଉ କଣ।
ହୁଁ ବଢ଼ିଆ ଲାଗିବ। ଆଉ ଆଉ ସବୁ କଣ ଆଁ ଯୋଉ ଗାଧୁଆ ବେଳେ ଫୁଣି କଣ ଖାଇବୁ?
ଗାଧୁଆ ବେଳେ ପା ଖାଇିକି ଗାଧୁଆ ବେଳୁ ବିରିୟାନୀ ଖାଇ ଦେଇଚି ଅଲେଡି ଗାଧୁଆ ବେଳ ପାଇଁ ଆଗୁଆ। ଫେରିବେ ଦଶ୍ ଟା ଳୁକୁ।
ଭଲ କରିଚ ଆଗୁଆ ତବେଳେ ଫା ପୁରା ଫାଷ୍ଟ୍ ଫାଷ୍ଟ୍ ଅଛୁ ଆଉ ପୁରା ଦ୍ରୁତ ଆଉ କଣ।
ହଁ ନା ନା ଅଧିକ ଦୁତ ଗତି ହେଲେ ମହାବିପତ୍ତି। ଦ୍ରୁତଗତି ମହାବିପତି ଜାଣିଚୁ ନା ଜମା ଦ୍ରୁତଗତି କରିବା କଥା ନୁହଁ। ଏଇ ଯୋଉ କଣ ତ କଉଥିଲି ଆ ଖାଦ୍ୟରେ ନା ନା ତୋ ସକାଳ ଖାଦ୍ୟରେ କଣ ଖାଉଚୁ ଭିଟାମିନ୍ ପ୍ରୋଟିନ୍ ସବୁ କଣ ଖାଉଚୁ? ଜୀବ ସାର, ଖା ସ୍ନେହ ସାର, ଖାଦ୍ୟ ସାର ଜାତୀୟ ଖାଦ୍ୟ ଖାଉଚୁ ନା ଖାଉନୁ?
ମୋର ସବୁ ଜାତୀୟ ଖାଦ୍ୟ ଅଛି। ଶ୍ୱେତସାର, ପୁଷ୍ଟି ସାର, ସବୁ ଜାତୀୟ ଖାଦ୍ୟ ଖାଉଚି ମୁଁ। ଆଉ ମତେ ବେଶୀ ମତେ ବେଶୀ ପୃଷ୍ଟି ସାର ଜାତିୟ ଖାଦ୍ୟ ଭଲ୍ ଲାଗେ।
ପୃଷ୍ଟି ସାର ଜାତୀୟ ଖାଦ୍ୟ ବେଶୀ ଭଲ୍ ଲାଗେ। ପୃଷ୍ଟି ସାର ଖାଦ୍ୟରେ କଣ କଣ?
ପୁଷ୍ଟିସାର ଖାଦ୍ୟ ଖାଇକି ପୃଷ୍ଟି ଯୋଉ କଣ କଇଲୁ? ପୁଷ୍ଟିକର ଖାଦ୍ୟ ଖାଇକି ପୁରା ସ ହ୍ୟ ବଢିବ ନା ମୋର ସେଥିପାଇଁ।
ମୁଁ ଟିକେ ସ୍ବାସ୍ଥ୍ୟ କମି ଗଲାଣି ତ। ମୁଁ ଟିକେ କହିଲୁ ପୃଷ୍ଟି ସାର ଖାଦ୍ୟ କଣ ଖାଇବି। ସ୍ବାସ୍
ତି ଇଏ ନିଅ ଯୋଉ କଣ କଇଲୁ ଅଙ୍ଗନବାଡି ଦିଦିଙ୍କଠୁ ଅଣ୍ଡା ଖାଅ।
ଅଙ୍ଗନବାଡ଼ି ଦିଦି ଆଉ ଅଣ୍ଡା ଆମକୁ ଦୋଉ ନାହାଁନ୍ତି।
ଦେବେ ଦେବେ ଅଣ୍ଡା ଛତୁଆ ସବୁ ତ ମିଳୁଚି।
ଅଙ୍ଗନବାଡି ଦିଦି କହିଲେ ତମକୁ ଅଠର ବର୍ଷରୁ ଅଧିକ ହେଇଗଲାଣି ତମକୁ ଆଉ ଅଣ୍ଡା ଦିଆହବନି। ତମକୁ ଅମମାନ ଦିଆ ହବ ତ ଆଉ ମତେ ଦିଆ ହୋଉନି। ହୋଉ ପୁଷ୍ଟିକର ଟିକେ କମିଗଲାଣି କେମିତି ଟିକେ ପୁଷ୍ଟିକର ହେମି ଅନୁ?
ଛୁଆମାନଙ୍କୁ ମିଳୁଚି ସେମାନେ ଖାଉନାହାନ୍ତି ବିକି ଦେଉଚନ୍ତି। ତୁ କିଣି ଆଣି ଖାଉନୁ।
ଆଚ୍ଛା ଆଚ୍ଛା କିଣିବା ପାଇଁ ପଇସା ନାହିଁ ପାଖରେ ନହେଲେ କିଣି ଦେଇଥାନ୍ତି। କୋଉ ଛତୁଆଟା କହିଲୁ।
ସେଇ ଯୋଉ ମିଳୁଛି ଯୋଉଟା ଅଙ୍ଗନାବାଡ଼ି ଦିଦିଙ୍କଠୁ ଯୋଉଟା ମିଳୁଛି ସେଇଟା ବଢିଆ ଲାଗିବ।
ହଁ ହଁ ସେ ଛତୁଆରେ ସବୁ କଣ କଣ ପଡିଥାଏ କି ଭଲ ଲାଗେ?
ସେଇଟାରେ କଣ ପଡିଥାଏ ଆଉ ମୁଁ କଣ ତାକୁ ସେ ଜରି ଦେଖୁଛି। କିନ୍ତୁ ସମସ୍ତେ କୁହନ୍ତି ଭଲ।
ମୁଁ ଯାହା ଖାଏ ମୁଁ ସେ ମୁଁ ଯୋଉ ଛତୁଆ ଖାଏ
ମୋ ମମି କଣ କରୁଛି କହିଲୁ ଜରିରୁ କାଢିକି ଡବା ଭିତରେ ପୁରେଇ ଦୋଉଛି।
ଓ ହୋ ମାନେ ଡବା ଛତୁଆ
ପୁରାଇ ଦୋଉଛି ମୁଁ କେମିତି ଦେଖିମି ମୁଁ ଡବା ଛତୁଆ ଖାଉଛି ଆଉ।
ଓ ହୋ ଯିଏ କହିବ ଡବା ଛତୁଆ ଆଉ ନୁହଁ। ଛତୁଆ ବୋଲି
ଆଉ କଣ ଯୋଉ ବେ ତୋତେ କି ଖଟା ଭଲ ଲାଗେ ଅଁଳା ଖଟା ଭଲ ଲାଗେ ନା ଆମ୍ବ ଖଟା?
ହେଁ ହେଁ ଖ ଖଟ ଖଟା ହୋଉଛି ମୋ ଜାନ୍। ଯାନ ହୋଉଛି ଖଟା ସେ ଖଟା ଖାଲି ଖାଏ।
ଆଉ ତୋତେ ବିଲେଇ ଭଲ ଲାଗେ ନା କୁକୁର ଭଲ ଲାଗେ ପାଳିବାକୁ ଆମ ଘରେ ତ ଆମେ ଗୋଟେ କୁକୁର ପାଳିଛୁ ତା ନାଁ ହୋଉଛି କୁନୁ।
କୁନୁ ଦେଇଛ ତା ନାଁ।
ବଢିବ ନାଁ ଟେ ନା ସବୁ କାମ ଦାମ ସବୁ ଚାଟି ଦୋଉଛି ଅଇଁଠା ଆମେ ଯାହା ପକେଇ ଯାଉଛୁ ଅଇଁଠା ମାରିବାକୁ ଆଉ ପଡୁନି ସେ ତ ସବୁ ଚାଟିକି ନେଇଯାଉଛି।
ମୋର ଗୋଟେ ସାନ ଭଉଣୀ ଥିଲା ତା ନାଁ ହୋଉଛି କୁନୁ ହେଲା। ସେଇ ଯୋଉ କୁୁୁନୁ ସେ ଯୋଉ ସେଇଥିପାଇଁ ତୁ ଏବେ ଯୋଉ କୁକୁର କହିଲୁ। ନାଁ ଦେଇଛୁ ମୋ ସାନଭୋଉଣୀ ନାଁ ରେ କୁନୁ।
ହଁ କିନ୍ତୁ ଆମ କୁକୁର ନାଁ କୁନୁ ସିଏ କଣ କହିଲୁ ସବୁ ପ୍ରାୟ ଅଇଁଠା ପଡ଼ୁଚି ଆଉ ଯେ ଆମର ଅଇଁଠା ମରା ହୋଉନି। ମୋ ମମି ଟିକେ ପୁରା ଭଲରେ ବସୁଛି କାମ ଦାମ ସାରିକି ସେ ଚାଟୁଛି ସବୁ ଆସିକି।
ଆଚ୍ଛା ଆଚ୍ଛା ଆଛା ଆଛା ସେଉଠୁ ତାପରେ ଯୋଉ ସେ କୁକୁର ଟା ପୋଷା ମାନଛି ନା ମାନେନି ପୋଷା?
ହ ବେଳେ ବେଳେ ପୋଷା ମାନି ଯାଉଛି ବେଳେ ବେଳେ ପୋଷା ମାନୁନି ଆଉ ଭାଇ ଦୌଡିକି ପଳଉଛି କୁଆଡେ ଆଉ। ବେଳେ ବେଳେ କଥା ଶୁଣୁଛି ବେଳେ ବେଳେ ଶୁଣୁନି ଆଉ ‌ ନାଇଁ ତାକୁ ବେଟ ରେ କଣ ତାକୁ ଚା ତାକୁ ଚାବୁକ୍ ରେ ବନ୍ଧା ହେଇକି ରଖାଯାଉଛି।
ସିଏ କିନ୍ତୁ ଭାଇ ଚାବୁକ ଫାବୁକ ଛିଣ୍ଡେଇ ଦେଇକି ପଳଉଛି ଏତ ଏତେ ଅମାନିଆ ହେଇଛି ସେ କୁକୁରଟା ସେ କୁ ସେ କୁକୁର ଟା ହେ ହେ ନା କୁକୁରଟା ନା କୁତାଟେ? ସେ କୁକୁର ଟେ ନାଁ କୁତିଟେ?
ସେ ବା କହୁଛି ପରା ସେ ଅମାନିଆ କୁକୁର ନୁହଁ ଅମାନିଆ ବାଘ ସେ କୁକୁର ଖାଲି ଦେଖ
ଓ ହୋ ହୋ ଦେଖାଯାଏ କୁକୁର ଭଳିଆ।
କିନ୍ତୁ ତା କାମ ସବୁ ବାଘୁଅ।
ଆଛା ଆଛା ହଁ ତୁ ଗୋଟେ ବାଘୁଣୀ ଅଛୁ ତାସ ବାଘୁଣୀ ତୁ ଗୋଟେ ତାଙ୍କ ଘରେ ସେଠି ତୁ ଗୋଟେ ସେଠି ତାସ ବାଘୁଣୀ ଅଛୁ ନା। ସରି ସରି ତୁ କହି ଦୋଉଛିୁ। ମାନେ ସେ ଯୋଉ ତମ ସେଇ ଘର ପାଖରେ ଜଣେ ଅଛି ବାଘୁଣୀ ଆଉ ସେ ଅମାନିଆ ବାଘ ଆଉ କଣ।
ହଁ ବାଘ ବାଘୁଣି ଆମର ଯୋଉ ଲଢେଇ ଲାଗୁଛନ୍ତି ମଝିରେ ମଝିରେ ହଁ।
ଲଢେଇ ଲାଗୁଛନ୍ତି କଣ ପାଇଁ ଯୋଉ ଡ୍ରେସ୍ ଫ୍ରେସ୍ ପିନ୍ଧିବା ପାଇଁ ଲାଗୁଛନ୍ତି?
ହଁ-ହଁ।
ସେ କଉଛି ତୋ କୁର୍ତୀ ଟା ମୁଁ ପନ୍ଧିବି ସେ କଉଚି ତୋ ଡ୍ରେସ ଟା ମୁ ପିନ୍ଧିବି ଏଇଥି ପାଇଁ ନା। ସେ କହୁଛି ମୋ ପାଖରେ ଜମା ଡ୍ରେସ ନାଇଁ ସେ କହୁଛି ମୋ ପାଖରେ ଜୋତା ନାହିଁ। ସେ କହୁଛି ମୋ ପାଖରେ ଛତା ନାହିଁ ଏଇୟା ନା।
ସେ ସେ କହୁଛି ମୁଁ ପ୍ରତ୍ୟେକ ଦିନ ମୋ ମୋ ପାଖରେ ନୂଆ ପୋଷାକ ଆସିଥିବ ହଁ।
ହଁ ନୂଆ ଡ୍ରେସ୍ ଦିଅ ଆଉ ହେଲା ଯୋଉ ମତେ ଖାଇବା ପିଇବା କୁ ଦିଅ ଶୁଆ ମତେ ଗାଡି ଦେଇଦିଅ ବୁଲି ଆସେ ଏଇୟା କହୁଚି ନା ସେ।
ହୁଁ ସେ କହୁଚି ବା ଅମାନିଆ ବାଘ ସେ ଯାହା କହିବ ଆମେ ତା ଡରି
ହୁଁ ଠିକ ଠିକ ଡରିକି ରହିବ ଆଉ ଯାହା ବିି ହେଲେ ଆଉ କଣ। ଟିକେ କନ୍ ଟ ଖାଲି ରାଉ ରାଉ ଆଉ ହାନ
ଡରିକି ରହୁଛୁ। ଆଉ କିଛି ହଁ ସେ ହାଣ୍ଡିରେ ଖାଏ ତାକୁ ଆମେ ପୁରା ଖାଇ ପିଇ ସାରି ହାଣ୍ଡିରେ ଗୋଳେଇ ଗାଳି ଦେଇ ସେ ତାର ହାଣ୍ଡି ରେ ଖାଇଦିଏ ମୁଁହଁ ପୁରେଇକି ହଁ ସେ ମୁହ ପୁରେଇ ଖାଇଦିଏ ସର୍କସ୍ ବି ଦେଖେ। ସର୍କସ ବି ଦେଖାଏ ନାଈରେ ନେଲ ପଲିସ୍ ଲଗେଇକି।
ଓ ହୋ ଆଚ୍ଛା ଆଚ୍ଛା ଯା ହଉ ଆଉ କଣ ନାହି ରେ ତ ଏତେ ବଢିଆ କରୁଛି ଆଉ କଣ ଭଲ ଭଲ ବାଘ ଗୋଟେ ରଖିଛ।
ଆହୁରି ବଢିଆ ବଢିଆ ସର୍କସ ସେ ଦେଖଉଛି।
ଆଉ ସେଠ ଗୋଟେ ହିଁ ହୀ ଗୋଟେ ହଁ ହିଁଁ ହେ ହେ ଆବାଜ ଗୋଟେ ହଉଛି କିଏ କରୁଚି ସେଇଟା?
ହଁ ନାଇଁ ନି ମୁଁ ହଁ ବାଘ ଅମାନିଆ ବାଘ।
ଅମାନିଆ ବାଘ କରୁଛି ଆଚ୍ଛା ଆଚ୍ଛା ତା ମୁହଁରେ ଗୋଟେ ଯା ତା ମୁହଁକୁ ଗୋଟେ ନଦୀ ଦେଉନ। ଚୁପ୍ ହେଇକି ରହିବ।